ହ୍ୟାଲୋ।
ହଁ ସାଙ୍ଗ କଣ କରୁଛୁ? ହଁ ସାଙ୍ଗ ଶୁଭ ସକାର କଣ କରୁଛୁ?
ହଁ ସାଙ୍ଗ ଶୁଭ ସକାଳ। ମୁଁ ବସିଛି। ଆଉ ତୁ କଣ କରୁଛୁ?
ଭଲ ଅଛି। ଆଉ ତୋ ଘରେ ସମସ୍ତେ କେମିତି ଅଛନ୍ତି?
ମୋ ଘରେ ବି ଭଲ ଅଛନ୍ତି। ଆଉ ତୋ ଘରେ?
ମୋ ଘରେ ବି ସମସ୍ତେ ଭଲରେ ଅଛନ୍ତି। କଣ ଖାଇଛୁ ତୁ ସାଙ୍ଗ ସକାଳେ?
ମୁଁ ଆଜି ସକାଳେ ଖାଇଥିଲି ଉପମା। ଆଉ ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ବି ସେଇ ଉପମା ଓଟ୍ସ ଖାଇଥିଲି।
ହଉ ବଢିଆ ଆଉ। ଆଉ ତୁ ସକାଳୁ ଉଠିକି କଣ କରୁଛୁ? ମାନେ କେମିତି କଟିଲା ତୋର ଆଜି ସ ସକାଳ ମାନେ କେମିତି ତୋର ବିତିଲା ସକାଳଟାର ଆଜି?
ସକାଳୁ ଉଠିଲି, ସକାଳୁ ଉଠିଲି। ତାପରେ ସେ ସକାଳୁ ଉଠିକି ଠାକୁରଙ୍କ ନାଁ ନେଲି। ତାପରେ ସ ଏକ୍ସରସାଇଜ କଲି। ତାପରେ ନିତ୍ୟ କର୍ମ ସାରିଲି। ତାପରେ ଏଇ ଯୋଉ ସକାଳର ଖାଦ୍ୟ ଖାଇଲି। ଏବେ ତ ତୋତେ ଫୋନ କରିଛି ଆଉ।
ବଢିଆ ଆଉ ତୁ ଏମିତି ସବୁବେଳେ ଫିଡ ଦେଖା ଯାଉଛୁ। ତୋର ସେଥିରେ କିଛି ରାଜ୍ ଅଛି କି?
ହଁ ମୁଁ ସବୁବେଳେ ସୁସ୍ଥ ଖାଇବା ଖାଏ। ଆଉ ଏକ୍ସରସାଇଜ୍ ନିତିଦିନ କରେ।
ବଢିଆ କଥା ତ। ଆଉ ତୁ ମତେ କହିଲୁ ସୁସ୍ଥ ଖାଦ୍ୟ ମାନେ କଣ? ମାନେ କେମିତି ଖାଇବା ଆମେ? ମୁଁ ଯଦି ଚାହିଁବି ସୁସ୍ଥ ସୁସ୍ଥ ଖାଇବାକୁ ତ ତାମାନେ କଣ ମୁଁ କେମିତି ସୁସ୍ଥ ଖାଇବି?
ସୁସ୍ଥ ଖାଦ୍ୟ ମାନେ ଏମିତି ଖାଦ୍ୟ ଯାହା ଆମ ଶରୀରକୁ ଦରକାରୀ ପୋଷକ ତତ୍ଵ ଦେଇଥାଏ। ଯେମିତି ଆମେ ବାହାର କିଛି ଖରାପ ଖାଦ୍ୟ ଖାଇଲେ ଆମ ଶରୀର ବିଗିଡି ଥାଏ। ସେମିତି ଆମେ ସୁସ୍ ଶତ ଖାଦ୍ୟ ଖାଇଲେ ସେଇଟା ଆମ ଶରୀରକୁ ପୋଷକ ତଥ୍ୟ ଦେଇ ଥାଏ ଯେମିତି ସବୁଜ ପନିପରିବା। ଫଳ, ଡାଲି, ଦୁଧ, ଅଣ୍ଡା ଆଦି।
ଆଉ ତୁ ଜାଣିଛୁ ନା ସାଙ୍ଗ ମୁଁ ତ ବହୁତ ସମୟ ବାହାରେ ଚିପ୍ସ ଆଉ କୋଲଡ୍ରିଙ୍କସ୍ ଆଉ ବହୁତ ସାରା ବାହାର ଖାଇବା ଗୁପଚୁପ୍ ଚାଉମିିନ ଏସବୁ ଖାଉଛି। ତ ତାହେଲେ ମୁଁ କଣ କରିବି? ମୁଁ କିଛି ଜାଣିବି ପଡୁନି।
ଆରେ ସେଇଟା ଜମ ଜମା ଭଲ ଅଭ୍ୟାସ ନୁହେଁ। ସେଇଟା ଆମ ଦେହକୁ ବହୁତ ଖରାପ କରେ। ସେଟା କମ ଖାଇବା ଦରକାର। ଫାଷ୍ଟ ଫୁଡ ଅଧିକ ଖାଇଲେ ମୋଟା ହବ ପେଟରେ ଚର୍ବି ଜମା ହବ। ପେଟ ଖରାପ ହବ। ବହୁତ ସମସ୍ୟା ହୁଏ। ଆଉ ଅନ୍ୟ ରୋଗ ବି ମଧ୍ୟ ହୁଏ ସେଇଟା ଖାଇଲେ ସବୁ। ଯେଥିଲାକି ସେଇଟା କମ୍ କରିଦିଏ ଭଲ।
ତାହେଲେ ତୁ ମତେ କହନା ମୁଁ ସକାଳେ କଣ ଖାଇଲେ ମୋ ଦେହ ପାଇଁ ଭଲ ଆଉ ମୋ ଦେହ ବି ସୁସ୍ ର ରହିବ ଆଉ ଜାଣିଛୁ ନା ଆଜିକାଲି ବି ମୋର ଦେହଟା ବହୁତ ଖରାପ ବି ହଉଛି। ମତେ ଲାଗୁଛି ଖାଇବା ପାଇଁ ବୋଧେ ହଉଛି ବହୁତ ଗ୍ୟାସ୍ ବି ହଉଛି ଅଧିକ ଟାଇମରେ। ଅବ ତଣ୍ଟି ଛାଟି ବି ପୋଡୁଛି ମୋର ମତେ ବୋଧେ ଏ ଗ ମାନେ ଏଇ ମାନେ ବାହାର ଖାଇବା ଖାଇବା ହେଉଛି ତାହେଲେ ତୁ ମୋତେ କହ ତ ମୁଁ ସକାଳେ କଣ ଖାଇବି?
ହେକି ଧରିଛୁ ତୋର ସେଇଥିଲା ହିଁ ଅଧିକ ଦେହ ଖରାପ ହଉଛି। ବାହାର ଅଧିକ ବାହାର ଖାଦ୍ୟ ଖାଇଲେ ଫାଷ୍ଟଫୁଡ ଜିନିଷ ଖାଇଲେ ସେଟା ଆମ ଦେହକୁ ବହୁତ ଖରାପ କରେ। ହେଲା ସକାଳ ବ୍ରେକଫାଷ୍ଟ ବି ସ୍କିପ୍ କରିବା କଥା ନୁହଁ ତୁ ଭାବୁଥିବୁ ମୁଁ ଏମିତି ଖାଉଛି ମୋଟା ହେଇଯାଉଛି ସକାଳ ବ୍ରେକଫାଷ୍ଟ କୁ ଛାଡିଦେଲେ ମୁଁ ଭଲ ରହିବି ସୁସ୍ଥ ରହିବି ସେଇଟା ବିଲକୁଲ ଉଚିତ ନୁହେଁ ସକାଳୁ ଖାଇବାକୁ ଜମା ସ୍କିପ କରିବା କଥା ନୁହେଁ ତୁ ଖାଇପାରିବୁ ଏମତି ପଖାଳ ଖାଇପାରିବୁ ଉପମା ଖାଇପାରିବୁ ଚୁଡ଼ା ଦହି ଖାଇପାରିବୁ ଅଣ୍ଡା ଖାଇ ପାରିବୁ ଫଳ ଖାଇପାରିବୁ ଦୁଧ ଖାଇପାରିବୁ ମାନେ ପିଇ ପାରିବୁ ଏମିତି ସବୁ ବହୁତ ଜିନିଷ ଅଛି ସୁସ୍ଥ ଜିନିଷ ଯେଉଟା ଆମ ଦେହକୁ ଫିଟ୍ ରଖେ ପଟ୍ସ ବି ଖାଇପାରିବୁ ତୁ-
ହଁ ଠିକ କଥା କିଲ ଆଉରି ମୁ ବହୁତ ଟାଇମ ନା ସକାଳ ଖାଇଟା ଖାଏ କାରଣ ମୁଁ ଡେରିରେ ଉଠେ ସେଥିଲାଗି ମୋ ଟାଇମ ବି ହେଇଯାଇଥାଏ ତ ମୋତେ ଇଚ୍ଛା ବି ହୁଏନି କେବେ କେବେ ମୋର କାମ ବି ବଡିିଯାଏ ସେ ସେଥିଲାଗି ମୁଁ ମୋର ସକାଳ ବ୍ରେକଫାଷ୍ଟ ବି ଖାଇପାରେନି।
ସେଟା ଜମା ଭଲ ଅଭ୍ୟାସ ନୁହେଁ ସକାଳ ବ୍ରେକଫାଷ୍ଟ ଖାଇବା କଥା ନିଶ୍ଚିତ କାହିଁନା ଆମେ ରା ତିରେ ଯୋଉଟା ଖାଇଥିଲେ ଆମେ ରାତି ଖାଇବାଟା ଖାଇଥିଲେ ଏତେ ବହୁତ ବଡ ଗ୍ୟାପ ରହିଯାଉଛି ରାତି ଆଉ ସକାଳ ଭିତରେ ସେଥିଲାଗି ସକାଳ ଖାଇବା ଆମର ଯଦି ଆମେ ତାକୁ ଫୁଲିଯିବା ନ ଖାଇକି କେତେଳେ ଦିଇପରେ ଖାଇବା ଆମ ଦେହକୁ ବହୁତ ଖରାପ କରେ ସେଇଟା ସେଟା ଜମା ଭଲ ଅଭ୍ୟାସ ନୁହେଁ ସକାଳ ଖାଇବା ଶରୀରକୁ ଉର୍ଜା ଦେଇଥାଏ। ଆଉ ମନକୁ ବି ଶାନ୍ତ ରଖିଥାଏ ଆଉ ମନକୁ ବି ଚଞ୍ଚଳ କରେ ଯଦି ଆମେ ସକାଳ ଖାଇବା ହିଁ ନ ଖାଇବା ଆମ ଦେହକୁ ଉର୍ଜା ଆସିବ କୁଆଡୁ? କାମରେ ମନ ଲାଗିବ ମୋର କୋଉଠୁ ସେଥିଲାଗି ସକାଳ ଖଇବା ଜମାରୁ ଇଏ କରିବା କଥା ନୁହେଁ।
ଆଉ ଆମେ କହିଲୁ ଆମ ଦିନସାରା ଭିତରେ ଆମେ କେତେ ପାଣି ପିଇବା ଦରକାର?
ଦିନରେ ପ୍ରାୟ ଦୁଇରୁ ତିନି ଲିଟର ତ ପାଣି ନିଶ୍ଚିତ ପିଇବା ଦରକାର। ଗରମ ଦିନରେ ଅଧିକ ପାଣି ଦରକାର।
ଜାଣିଛୁ ନା ମୁଁ ନା ବହୁତ ପାଣିଟା ବି କମ୍ ପିଏ।
ତାହେଲେ ଆଜିଠାରୁ ପାଣି ପିଇବା ଆରମ୍ଭ କର। ଆହୁରି ଦିନକୁ- ଦୁଇ ତିନି ଲିଟର ସବୁବେଳେ ପାଣି ପିଏ। ସେଟା ହିଁ ପାଣି ଦେହକୁ ଗଲେ ଆମର ଦେହରେ ଜଳୀୟ ଅଂଶ ବଢିବ। ଆମ ଦେହ ବି ସୁସ୍ଥ ରହିବ।
ହଁ ତୁ ଠିକ କହିଲୁ। ଆଉ ଆଜିକାଲି ଏତ ଖରା ଦିନ ସମସ୍ତେ ତ ପଖାଳ ଖାଉଛନ୍ତି। ଆଉ ପଖାଳ ଖାଉଛନ୍ତି ସବୁ ଟାଇମ ମାନେ ଖରାବେଳେ ମାନେ ଖାଦ୍ୟରେ। ତ ପଖାଳ ଖାଇବାଟା କେତେ ଜରୁରୀ ଆମ ଶରୀର ପାଇଁ କି?
ବହୁତ ଜରୁରୀ ପଖାଳ ଖାଇବା ପଖାଳରେ ଭିଟାମିନ୍ ଆଉ ମିନେରାଲ ଥାଏ। ଦିନକୁ କମ ସେ କମ ଗୋଟିଏ ପଖାଳ ବେଲା ତ ଖାଇବା ଉଚିତ।
ଓହୋ-
ହଁ ସେଇଟା ହିଁ ଆମ ଦେହକୁ ବହୁତ ଭିଟାମିନ୍ ଦିଏ। ଆଉ ଦେହ ଶକ୍ତି ବି ପ୍ରଦାନ କରେ।
ହଁ ସତ କଥା ସେଇଟା ବି ଖାଇଲେ ପେଟଟା ବହୁତ ଥଣ୍ଡା ବି ହୁଏ ନା-
ହଁ ଥଣ୍ଡା ତ ରୁହେ ପେଟ ବି ହାଲକା ରୁହେ ମନ ବି ଶାନ୍ତ ରୁହେ। ତା ଦେହରେ ଯଦି ଦହି ବି ପକେଇକି ଖାଇବୁ। ତାହେଲେ ସେଟା ତ ଆହୁରି ଆମ-
ଆଉ ଜାଣିଛୁ ନା।
ଥିବ-
ହଁ ଜାଣିଞ୍ଚୁନା ଆଉ ତାର ସ୍ଵାଦ ବି ବୋହୁତ୍ ବଢ଼ିଆ। ଆଉ ତା ସହ ଯେଉଁ ବିଭିନ୍ନ ପ୍ରକାରର ଆଇଟମ୍, ସାଇଟିରେ ଥିବ ଯେମିତି ଅ ଦ ଯୋଉ ବଢ଼ିଚୁରା, ଆଳୁ ଭଜା, ଆଉ କିଛି ଭର୍ତ୍ତା ସେଇଟା ତ ବୋହୁତ୍ ବଢ଼ିଆ ଲାଗେ ନା ଖାଇବା ପାଇଁ?
ହୁଁ ସେଇଟା ତ ବୋହୁତ୍ ବଢିଆ ଜିନ୍ସ। ବଢ଼ି ଭଜା, ଆଳୁ ଭଜା, ଶାଗ ଭଜା, ସେଇଗୁଡା ତ ସବୁ ଆମ ଦେହକୁ ବୋହୁତ୍ ଭଲ ଜିନ୍ସ। ବିନା ତେଲ ମସଲା ଭଲ ଜିନ୍ସ, ଦେହ ବି ସୁସ୍ଥ ମନ ବି ସୁସ୍ଥ। ନା ଦେହ ଖରାପ ର ଚିନ୍ତା ନା ଡକ୍ଟରକୁ ପଇସା ଦବାର ଚିନ୍ତା।
ହଁ ଠିକ୍ କଥା କହିଲୁ ସାଙ୍ଗ। ଆଉ ତତେ, ଏ -ହଁ କହ
କହୁନୁ?
ଆଉ ତୋତେ ଫଳ ଖାଇବା ପାଇଁ କ ମାନେ କେମିତି ଲାଗେ? ଭଲ ଲାଗେନା ନାହିଁ?
ଫଳ ତ ଖାଇବା, ମତେ ତ ଭଲ ଲାଗେ। ବୋହୁତ୍ ଭଲ ଲାଗେ ଫଳ ଖାଇବା।
ହଁ।
ତତେ କୋଉ ଫଳ ଭଲ ଲାଗେ?
ମୋତେ ଆମ୍ବ ଆଉ, କଦଳୀ ଆଉ, ସେଓ ଖାଇବା ପାଇଁ ବୋହୁତ୍ ଭଲ ଲାଗେ। ଆଉ ବୋହୁତ୍ ସ୍ଵାଦ ବି ଥାଏ। ଆଉ ଏଇଟା ମୁଁ ଜାଣିଛି ଦେହ ପାଇଁ ବି ବୋହୁତ୍ ଭଲ।
ବୋହୁତ୍ ବଢ଼ିଆ କଥା ତ, ଏସବୁ ଫଳ ଶରୀର ପାଇଁ ଆମ ଶରୀର ପାଇଁ ବୋହୁତ୍ ଉପକାରୀ। ଆଉ ଏ ସବୁରି ଫଳରେ ବୋହୁତ୍ ଭିଟାମିନ୍ସ ବି ଥାଏ। ଆଉ ସେଟା ଆମ ଦେହକୁ ବୋହୁତ୍ ସୁସ୍ଥ ବି ରଖେ। ସେଟା ତ ତ ଫାଷ୍ଟ ଗୋଟେ ତୁଳନାରେ ବୋହୁତ୍ ବଢିଆ କଥା ଫଳ ଖାଇବା।
ହଁ ମତେ କହିଲୁ ତୁ ତ ଏତେ ତୋର ଶରୀରର ଧ୍ୟାନ ରଖୁଛୁ। ତୋର ଖାଇବା ପିଇବା ସବୁ ଟାଇମ୍ ଠିକ୍ ରଖୁଛୁ, ମୋତେ କହିଲୁ ତାହେଲେ ମୁଁ କେମ୍ ତି ମାନେ ରାତିରେ ଆମେ କଣ ଖାଇଲେ ଆମ ଶରୀର ପାଇଁକି ଭଲ, ଆଉ ଆମ ଶରୀର ଟା ସୁସ୍ଥ ତ ରହିବ?
ଠିକ୍ ପ୍ରଶ୍ନ ପଚାରିଲୁ। ରାତିରେ ଆମେ ଯେମିତି ମୁଁ ତତେ ଏନା କଥା ହେଲେ ଆମେ ସକାଳେ କଣ ଖାଇବା ଉଚିତ୍, କୋଉଟା ଭଲ, ସେମିତି ରାତି ଟା ବି ଆମର ମାନେ ଖା ଜାଣିବା ଉଚିତ୍, ସେଟା ବି ଯଦି ଖରାପ ହେଇଯିବ। ତାହେଲେ ଆମ ଦେହଟା ବି ଖରାପ ହେଇଯାଇ ପାରେ। ରାତିରେ ହାଲ୍କା ଖାଦ୍ୟ ଖାଇବା ଭଲ। ଯେ ତେ ହାଲୁକା ଖାଦ୍ୟ ଖାଇବୁ ରାତିରେ ସେତେ ଭଲ। କାହିଁକି ନା ଅଧିକ ତେଲ ମସଲା ଥିବା ଖାଦ୍ୟରେ, ରାତିରେ ତାକୁ ଖାଇବା ଉଚିତ୍ ନୁହେଁ। କାହିଁକିନା ଆମେ ରାତିରେ ଶୋଇ ପଡୁଛେ ସେଟା ଆମକୁ ହଜମ ହେଇପାରିବନି ନା, ସେଥିଲାଗି ରାତିରେ ଯେତେ ହାଲକା ଖାଇବା ଖାଦ୍ୟ ଖାଇବ ସେ ତେ ଆମ ପାଇଁ ଦେହ ପାଇଁ ବଢ଼ିଆ।
ଆଉ ତୁ ଜାଣିଛୁ ନା, ମୁଁ ନା ରାତିରେ କେବେ କେବେ ବୋହୁତ୍ ଖାଇଦିଏ। ସେ ଥିଲାଗି ବୋଧେ, ଏବେ ମୋର ଦେହଟା ଖରାପ ଆରମ୍ଭ ହୋଇଯାଇଛି।
ସେଇ ତ କଥା ଆ ଅଧିକ, ଅଧିକ ଖାଇଲେ ନା ହଜମ ସମୟ ହେଇପାରେ। ମାନେ ହଜମ ର ସମସ୍ୟା ହେଇପାରେ। ହଜମ ଯୋଉ ସମୟ ଟା ଆମକୁ ନବାକୁ ବଟ ଆମେ ଦିନରେ କାମ କରେ, ସେଇଟା ଆମର ହଜମ ହେଇଯାଏ। କିନ୍ତୁ ଆମେ ରାତିରେ ଶୋଇପଡୁ ଖାଇକି ସେଇଟା ତ ଆମର ହଜମ ହୁଏନି ନା। ସେଇଟା ଆମ ପେଟରେ ରହିଯାଏ। ଅଳ୍ପ ଆଉ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର ରାତିରେ ବୁଝିଲୁ।
ସତ କଥା। ଆଉ ଯୋଉ ମିଠା ମିଠା ଚକୋଲେଟ୍ ଏସବୁ ଖାଇବା କଣ ଆମ ଶରୀର ପାଇଁ ଖରାପ?
ବୋହୁତ ଅଧିକ ସୁଇଟ୍ ଖାଇବା ଭଲ ନୁହେଁ। କିନ୍ତୁ ଅଳ୍ପ ପରିମାଣରେ ଖାଇ ତ ପାରିବୁ ଆମ ଜୀଭକୁ ତ ସବୁ ପ୍ରକାରର ସ୍ଵାଦ ଦରକାର, ସେଥିଲାଗି ଅଳ୍ପ ପରିମାଣରେ ଖାଇଲେ ଠିକ୍।
ଭଲ କଥା ଆଉ ଆଜିକାଲି ତ ଏତେ ଗରମ ହଉଛି ସବୁବେଳେ ଖାଲି କିଛି କିଛି ମାନେ ଖାଇବା ଖାଇବାକୁ ଯେତିକି ଇଚ୍ଛା ହଉନି ନା, କିଛି କିଛି ଥଣ୍ଡା ଜିନିଷ ପିଇବା ପାଇଁ ପାନୀୟ ଇଛା ହୋଉଚି ତ ଏଇ ଯୋଉ ଥଣ୍ଡା ପାନୀୟ ସବୁ ବଜାରରେ ମିଳୁଚି ଯେମିତି କୋଲଡ ଡ୍ରିଙ୍କକ୍ସ ହେଲା ମା ସେଗୁଡ଼ା ସବୁ ପିଇବା ଭଲ ମାନେ ସେଗୁଡା ତ ମୁଁ ଜାଣିଚି ପିଇବା ପାଇଁ ଭଲ ନୁହେଁଉ ଆମ ଶରୀ ପାଇଁ ବି ଭଲ ନୁହେଁ ନା ତା ବଦଳରେ ଆମେ ସବୁ କଣ କଣ ପିଇପାରିବା?
ସେଗୁଡା ଆମ ଶରୀର ପାଇଁ ଜମାରୁ ଭଲ କଥା ନୁହଁ। କାହିଁକିନା ସେଥିରେ ବୋହୁତ ଚିନି ର ମାତ୍ରା ସେଥିରେ ବୋହୁତ ଥାଏ, ଯୋଉଟା ଆମ ଦେହକୁ ସୁଗାର ବି କରେ ଡାଇବେଟିସ ର ରୋଗ ବି ଆଣିପାରେ। ତା ବଦଳରେ ଆମେ ନଡ଼ିଆ ପାଣି ପିଇପାରିବା, ଲେମ୍ବୁ ପାଣି ପିଇପାରିବା, ଦହି ପାଣି ପିଇପାରିବା। ଫଳର ରସ ପିଇ ପାରିବା। ଆଉ ଆହୁରି ବୋହୁତ ଜିନିଷ ଅଛି ପିଇବାକୁ, ମିଶି ପାଣି ପିଇ ପାରିବୁ। ଲଣ୍ଡା ବଗୁଲି ପାଣି ପିଇ ପାରିବୁ, ବୋହୁତ ବଢିଆ ଜିନିଷ ସବୁ ସେଗୁଡା ତା ତୁନାରେ।
କହିଲୁ ମୁଁ ବି ଏତେଟକ ସେଇଟା ହିଁ ପିଇବି। ସେଇଗୁଡ଼ା ମୁଁ ରଖିଦେବି ଆଉ ପିଇବି ଆଉ ପଇସା ବି କମ୍ ଖର୍ଚ୍ଚ ହେବ, ଆଉ ମୋ ଶରୀର ବି ସୁସ୍ଥ ତ ରହିବ ଆଉ ଦେହ ଖରାପରେ ଟେନସନ୍ ବି ରହିବନି।
ସମୟରେ ଖାଇବା ପର୍ଯ୍ୟାପ୍ତ ନିଦ ନେବା। ଏକ୍ସରସାଇଜ କରିବା, ଆ ଅଧିକ ପାଣି ପିଇବା, ଆହୁରି ଗୋଟେ କଥା ଶୁଣ ରାତିରେ ଯୋଉ ଆମେ ଶୋଉଛେ ସେଇଟା ଆମକୁ ଜଲ୍ଦି ଶୋଇବାକୁ ବି ଭଲ, ମୁଁ ତ ଜଲ୍ଦି ଶୋଇପ କାହିଁକିନା ଆମେ ରାତିରେ ଯେତେ ଭଲ ନିଦ ନେବା, ସକାଳେ ଆମେ ସେତିକି ଏନର୍ଜି ଆଉ ଆମେ ଆକ୍ଟିଭ ରହିବା ସେତେ। ସକାଳେ ଆମେ ସେତିକି ବି ଅଳସୁଆ ନ ରହିପାରେ, ରାତିରେ ଯଦି ବୋହୁତ ନିଦ ବୋହୁତ ନିଦ ମାନେ ଏମିତି ନାହିଁ କି ସବୁବେଳେ ନିଶ ହଥିବା ଯେତିକି ମଣିଷର ଯେତିକି ଦରକାର ନିଦ ସେତିକି ଆମେ ନିଦ ନବା
ସାତ ଆଠ ଘଣ୍ଟା ତ ଶୋଇବା ଦରକାର ନା?
ଠିକ କହିଛୁ ସେତିକି ନିଦ ମଣିଷରେ ଯେତିକି ନିଦ ଦରକାର ସେତିକି ନିଦ ଦବା ତାହେଲେ ଆମେ ଗୋଟେ ସୁସ୍ଥ ଜୀବନ ବଞ୍ଚିପାରିବା। ଭଲ ଖାଇବା ଭଲ ପିଇବା ଭଲ ରହିବା।
ହଁ ସତ କଥା ଆଉ ଯୋଉ ଦିନଆମେ ଯେତିକି ସମୟ ଚାହେଁବା ଆମେ ଯୋଗ ଆଉ ବ୍ୟାୟାମ ବି କରିବା ଆଉ ଚାଲିବା ଦିନକୁ ନିହାତି ଦଶ ହଜାରରୁୁ ଅଧିକ ପାଦକୁ ଆମକୁ ଚାଲିବା ପାଇଁ ପଡିବ। ତାହେଲେ ଯାଇକି ଆମେ ଗୋଟେ ସୁସ୍ଥ ଶରୀର ହିଁ ଆମେ ପାଇପାରିବା, କହୁନୁ
ହଁ ସେଠ ସକାଳେୁ ଉଠିକି ଯେତେବେଳେ ତୁ ଉଠୁନନ କି ସେତେବେଳେ ଆଗ ପାଣି ପିଇ ଦେଇେଇକି ଗୋଟେ ତମ୍ବା ପାତ୍ରରେ ପାଣି ପିଇବା ସେଥିରେ ବୋହୁତ ସାରା ମିନେରାଲ୍ସ୍ ଥାଏ ବୋହୁତ କିଛି ଏମିତି ଥାଏ ଯେଉଁଟା ଆମ ଦେହକୁ ବୋହୁତ ଭଲ କରେ।
ତେଣୁ ଯେଉଁମାନଙ୍କୁ ସେଇଟା ବୋହୁତ ମାନେ ତାକୁ କମ କରିବା ପାଇଁ ବି ସାହାଯ୍ୟ କରେ ମୁଁ ଶୁଣିଚି ତମ୍ବା ପତ୍ରରେ ପାଣି ପିଇଲେ।
ହଁ ଦେହର ଦେହରେ ତମ୍ବାର ତମ୍ବା ଜିନିଷ ବି ଆମ ହେକୁ ଯାଏ ସେଇଟା ପିଇକି ଆମେ ଯୋଗ କରିବା ବ୍ୟାୟାମ କରିବା ଆଉ କରିବା ତାପରେ ଆମ ନିତ୍ୟକର୍ମ ସାରିକି ସୁସ୍ଥ ଖାଇବା।
ସତକଥା ତାପରେ ହଁ ଚା ଆମେ ଏଇଥରକ ଏଇ ସବୁ ଅଭ୍ୟାସ କରିବା ଆଉ ଗୋଟେ ସୁସ୍ଥ ଜୀବନକୁ ଯାପନ କରିବା। କଣ କହୁଚୁ?
ହୁଁ ବହୁତ ଭଲ, ଏଇ ଛୋଟ ଛୋଟ ଅଭ୍ୟାସ ଭବିଷ୍ୟତରେ ବଡ଼ ଉପକାର କରେ ଏହିଇ ଛୋଟ ଛୋଟ ଅଭ୍ୟାସ ରହିଲେ ଆମକୁ ଭବିଷ୍ୟତରେ ଆମେ ସୁସ୍ଥ ଜୀବନ ବି ବଞ୍ଚିବା ଯାପନ କରିପାରିବା। ଆଉ ସୁସ୍ଥ ବି ରହିପାରିବା।
ସତ କଥା ବହୁତ ବହୁତ ଧନ୍ୟବାଦ ସାଙ୍ଗ ତୋତେ ମୁଁ ଆଜି ତୋଠୁ ଏଇ ସବୁ ବିଷୟରେ ବୋହୁତ କିଛି ଶିଖିବା ପାଇଁ ଚାଁ ଜାଣିଲି କେମିତି ସୁସ୍ଥ ଖାଦ୍ୟ ବିଷୟରେ କେମିତି କଣ କେତେବେଳେ ଖାଇବି? ଆଉ ସୁସ୍ଥ ଖାଦ୍ୟ ଖାଇଲେ ଆମ ଶରୀରରେ କଣ ସବୁ ଲାଭ ମିଳିବ? ସତ କଥା ତୋ ସ କଥା ହେଇକି ବହୁତ ଖୁସି ଲାଗିଲା ଆଉ ବହୁତ କିଛି ଶିଖିବା ପାଇଁ ମଧ୍ୟ ମିଳିଲା। ନୂଆ ଜିନିଷ ଶିଖିଲି ମଧ୍ୟ।
ତ ସାଙ୍ଗ ହେଇକି ମତେ ଧନ୍ୟବାଦ କହିବା ଜମାରୁ ବି ଆବଶ୍ୟକତା ନାହିଁ ସାଙ୍ଗ। ସେଇଟା ତ ମୋର ସାଙ୍ଗ ପ୍ରତି ଗୋଟେ କର୍ତ୍ତବ୍ୟ। ଆଉ ସବୁବେଳେ ସୁସ୍ଥ ଖାଉ